ଏଇ କିଛି ନାଇଁ ବସିତିନି।
କୋଉଠ ଅଛ ତମ ବାପା ଘର ନା ଶାଶୁଘରେ? ଆମ ଯାହା ତ କିଛି କହୁଛି କି କଣ କଣ କହିଲ? ଆଉ ତମ ବା ପ ଘରକୁ ରଜ ପାଇଁ ଯାଇଛ?
ହଁ। ମୁଁ ଶୁକ୍ରୁବାରେ
ହୁଁ କେତେଦିନ ରହିବ?
ହଁ ଅଛି ଆଠ ଦଶ ଦିନ।
ଛୁଟିରେ ଯାଇଛ ଛୁଆରା ସବୁ ଯାଇଛନ୍ତି ନା?
ହଁ ରଜରେ ଛୁଆରା ଆସିବେନି ନା।
ଛୁଆଙ୍କର ଟିଉସନ୍ ଛୁଟି ଥିବ।
ହଁ ଏଇନା ରଜର ଟିଉସନ୍ ଛୁଟି ଅଛି।
ହଁ ଆଉ କଣ ବାପ ଘରେ କଣ ଖାଇଲଣି ନା ସକାଳୁ? ହଁ। ଓହୋ ଖରା ବେଳେ ଆଇଁଷ ଖାଇବ ଆଉ।
ହଁ ଆଜି ତ ପ୍ରାୟ ସମସ୍ତଙ୍କ ଘର ଆଇଁଷ ଆଉ ଏଟା ପଚାରିବାକୁ ଅଛି ନା।
ହଁ ସମସ୍ତଙ୍କ ଘରେ ଆଜି ଆଇଁଷ।
ଯିଏ ମାଛ କରୁ ଯିଏ ଯାହା କରୁ ଅଣ୍ଡା କରୁ ସିଏ ମାଂସ କରୁ ଯାହା କରୁ ଆ ସମସ୍ତଙ୍କର ଆଇଁଷ।
ପୁଣି ଯାଇକି ରଜ ବାଟୁଆ ଦିନ ଖାଇବେ।
ହଁ ଆଉତ ବାର ପଡ଼ିନି କାଲି ସଂକ୍ରାନ୍ତି। ହ ତା ପରେ ହଁ
ହଁ ହ।
କାଲି ସଂକ୍ରାନ୍ତି ବି
ହୁଁ କାଲି ସଂକ୍ରାନ୍ତି କି ଅମାବାସ୍ୟା। ମିଥୁନ ସଂକ୍ରାନ୍ତିରେ ଏ ବର୍ଷ ଅମାବାସ୍ୟା ପଡୁଛି ନା?
ହୁଁ ତୁ ସଂକ୍ରାନ୍ତି କର ନା?
ନା ମୁଁ ଆଗରୁ କରୁ କରୁଥିଲି। ତାପରେ ଆଉ ହେରାଣି ପୁଅ ହେଲା ପରେ ଆଉ ଅରୁଆ ଖାଇନି ଆଉ ମାଆ କଲେ ଆଉନା କରିନି ପୁଅ ଟା ଟିକେ ବଡ଼ ହେଇଯାଉ କରିବୁ କରିନି କରିବି ଆଉ
ହଁ। ଆମର ସେମିତି ଦେଇ କରନ୍ତିନି ମୁଁ ଯେମିତି କନି ସେ ମୋ ଦେଖାଦୃଶ୍ୟ ସିଏ କହିଲେ କହିଲେ ଦି ଜଣ ଅଛନ୍ତି ଏକୁଟିଆ କଣ ଗୋଟେ କଣ ଓଷା କରିବୁ। ଆଉ ଦେ ମୁଁ ଯେମିତି ସଂକ୍ରାନ୍ତି କରିନି ମୁଁ ତ ଯାହା କରୁଛି ସିଏ କରିୁଛନ୍ତି ସିଏ ଯାହା କରୁଛନ୍ତି ମୁଁ। ଯେ ଦି ଜଣ ଯାକ ସେ କନୁ ଖାଇନୁ ଆଉ। ଆମେ ଆଉ ଅରୁଆ ବି ଖାଉନୁ ମୁଁ ଅରୁଆ ଖାଉନି ବୋଲି ସିଏ ଅରୁଆ ଖାଏ ମୁଁ ଗ୍ୟାସ୍ ମାନେ କି ଅରୁଆ ଖାଉନି ବୋଲି ସେ ଖାଉନି ରୁଟି କରିଦଉଛୁ ରୁଟି କରିଦଉଛୁ ଡାଲମା ଭଜା ଫଜା
ରୁଟି ତ ରାଏ ରୁଟି ତ ଯାହାର ରୁଟି ତ ଜଞ୍ଜନ ଲୋକ ତ
ହଁ।
ଆଉ ରୁଟି ଟା ଭଲ। ହଁ ଭା ଅ ତମେ ଆହୁରି ତମେ ଆହୁରି ଭାତ ଅରୁଆ ଭାତ ଖାଇବ ତମ ପେଟ ବଥା ଅଣ୍ଟା ବଥା ଉ ସେଟା କିଛି ରୁଟି ଖାଇଲେ କିଛି ନାଇଁ।
ହଁ।
କେତେ ବର୍ଷ ହେଲା ସଂକ୍ରାନ୍ତି କଲଣି?
ହେଲା ମୁଁ ବାହାଘର ପରେ ପରେ କଲିଣି ଜବରଦିନ ହେଲେ ବାହାଘର ପରେ ପରେ କରିଥିନି। ଫାଷ୍ଟ ଫାଷ୍ଟ କନି ତାପରେ ଝିଅ ଟା ଯେତେବେଳେ ହେଲା ଛାଡ଼ି ଦେଇଥିନି କିଛି ଦିନି ପୁଣି ତାପରେ ବୋଉ ହେରିକା ପାଟି କଲେ କ ନା କନା ମୁଁ କହିଲି ନା କରୁଛି ଗୋଟେ ଓଷା ବାର ଛାଡ଼ି ଦେଲେ ମନ ମନ ଟା ବାଗଲାଗିବନି ହଁ ବା ମନ ଟା ଖାଲି ଅବଧିଆ ଲାଗିବ ଜମା ବାଗ ଲାଗିବ ନାହିଁ। ମୁଁ ପୁଣି କଲି ମୁଁ କଲି ମୋ ଦେଖାଦିକି ଦେଇ କଲେ। ହେ ନାଇ ଝିଅ ଟାଁ ଆଠ ନଅ ମାସ ହେଇଗଲା
ହଁ ଛାଡି ଦେଇେଥିଲା ଇଏ ଅରୁଆ ପାଇଁ ଛାଡି ଦେଇେଥିବ।
ହଁ ଏ ଅରୁଆ ମାରୁଆ ପାଇଁ ଛାଡ଼ି ଦେଇଥିଲେ ମୋ ଦୀ
ହୁଁ ବାସ ଏଇ ଅରୁଆ ପାଇଁ ଛାଡିଦେନି ଯେ ମୁଁ କରୁଥିଲି ତା ଦେଖାଦୁଖୀ ଇଏ କଲେ ଆଉ ଆମେ ଦି ଜଣ ସାରା କରୁଥିଲୁ ହଁ ଏଇ ଯୋଉ ମୋ ସ୍ୱାମୀ ସିଏ କଲେ ଦିଇ ଜଣ ସାରା କରୁଥିଲୁ ତାପରେ ପୁଣି ମୁ ଚାରିଦିନ ନି ସେ ଚାରିଦିନ କଣତି ଏ ପୁଣି କରିି ମୁଁ ପୁଣି କରମି ସିଏ କରିବେନି ମୁଁ କରିବି ଟିକେ ଯାଅ
ସିଏ ପୁଅ ପିଲା ତା କଥାରେ କଣ ଅଛି ତୁ ତର କର ହଁ ଆଇଷ ନ ଖାଆନ୍ତୁ ମୋ ବା ପା ତ ସଂକ୍ରାନ୍ତି ସଂକ୍ରାନ୍ତିରେ ଅରୁଆ ଖାଆନ୍ତି ମୋ ବାପା ଆଇଁଷ ନ ଖାଉ ଆଇଁଷ ଖାଇଲା କଣ ହେଲା ତାର ଉଷୁନା
ହଁ ସେ ସଂକ୍ରାନ୍ତିରେ ଆଇଁଷ ଖାଇବେନି ଆଉ ମଙ୍ଗଳବାର ଆଇଁଷ ଖାଇବେନି ସୋମବାର ଆଇଁଷ ଖାଇବେନି ଶନିବାର ଖାଇବେନି ମଝିରେ କହିଲେ ମୁଁ ଶୁକ୍ରବାର ନା ଗୁରୁବାର ଆଇଁଷ ଖାଉନ ତମେ କଣ ଝିଅ ସେ କହିଲା ନା କଣ ଗୁରୁବାର ଆଇଁଷ ଖାଇବ ନା ପୁଣି ଖାଇଲେ
ହଁ ହଁ ହ ଆଇଁଷ ତ ଯେତେ କମ ଖାଇବ ଭଲ
ଭଲ ଯେ ଆମର ତ ସପ୍ତାହକୁ ତିନିଥର ଆଇଁଷ ହଁ ହଁ ଆଜି ବା ଏ ସକାଳୁ ବା ଏଇ ଆସିକି ଏଇ ସଧ୍ୟା କେତେଟା ହେଇଛି ସାତଟା ହେଇସି ଆ
ଉ
ପିଲାମାନେ ଯେମିତି ଆମ ଘରେ ଖାଇବେ ସେ ଯେଉଁ ପିଇସା କି ଆସିବେ ଖାଇବେ ଆଉ ସେ ମାଆଙ୍କ ତାଙ୍କ ବାପଘର ଆସିବେ ଖାଇବେ ମା ଖାଇକି ଯିବେ ଏଇନା ଖାଇବେ ପୁଣି ରାତିରେ ଖାଇବେ ଏକାଥରେ ଆଣି ଆସୁଛନ୍ତି
ଆ ସେ ଆଇଁଷ ହେନେ ସେ ଯେଉଁ ଖାସି ମାଂସ ହେଉ ପୋଡା ମାଂସ ଯାହା ଆଇଁଷ ହଉ ଆଇଁଷ ହେଲା ମାନେ ସେଟା ଆଉ କଣ ଦିନ ଥରେ ରାତିରେ ଥରେ କରିବୁ କି ଆମର ସେ ଇୟେ କରନ୍ତିନି କି
ହଁ ଏଇ ମାଛ ବି ଆଣିଲେ କିଲେ ପରେ ଆଣି ଆସନ୍ତି ଗାଧୁଆ ବେଳେ ଖାଉ ରାତିରେ ହବ ତାର ପୁଅ ଟା ହେଲାଣି ସିଏ ଯାହା ହେଲେ ଟିକେ ଖାଇବ
ଆଉ
ମୋ ପୁଅ ଜାଣିଛ ନା କନ୍ତି ସେ ବ୍ରଏଲର ମା ସେ ଖାଇବ ନାଇଁ କିନ୍ତୁ ଖାଷୀ ମାଂସ ଖାଇବ ହଁ ହଁ ମାଛ ଟୋଟାଳି ଖାଇବନି
ବ୍ରଏଲର ଟା କଣ ଭଲ କି ତା ଅପେକ୍ଷା ଏଟା ଭଲ ନାଉ
ଏଇ ବା ଏଇ ଏଇପା ଏଇ ଏଇ ଆଠ ଦିନ ପୂର୍ବରୁ ବାପା ଆଣିଥିଲେ ଏ କନ୍ ଅଧିକିଲେ ଏ ଯୋଉ ଖାସି ମାଂସ ଆଣିଥିଲେ ସେଇ ଗାଧୁଆବେଳେ ଉ ସେଇ ପୁଅ କୁ ଉ ଗା ଅଧ କିଲୋଟା କେତେ କି ନୁହେଁ କି ଖାଷୀ ମାଂସ ସିଏ ନଥିଲା ସା ସାଜନ୍ କତିରେ ନହେଲେ ବାପା ଟିକର ଅଧିକ ଆଣିଥାନ୍ତେ ସେ ଆଣିଥାନ୍ତେ ସାଜନ କହିଲା ଏଇ ଅଛି ସମୁଦାୟ ଯା ଅଧ କିଲୋ ହବ ଆଉ ନନା ନବ କି ଦେଇଦ ମୋ ପୁଅ ଗାଧୁଆବେଳେ ଖାଇଲା ତାକୁ ଦେଲେ ଆଉ କହୁଛି ରାତିରେ କାହିଁ ମୋ ପାଇଁ ରଖିଲି ନେଇ କି ଏଟା ସିନା ଅଧ କିଲୋ ମା
ହଁ ସେଇଆ ହଉଛି କଥା ଛୁଆ ପା ସେ ସେଦିନ ଖାଇ ରାତି ଖାଇ ତା ପରଦିନ କୁ ଖୋଯିବେ
ଥିବ ହ କନ୍ତି ଯୋଉ ସେଇ ମାଂସଟା କଣ୍ଟାଟ ନେ କଣ ଦିଟା ଅଧ କିଲୋ ସେଟା କେତେ ହବ କି? ଖାସି ମାଂସ ଟା ଖାଲି କଣ୍ଟା ଅଧିକ ଉଠିବ, ଆଉ ଉମ ଦେଖ ହଁ ଖାଇଲା ଆଉ ରାତିରେ ପୁଣି ଖୋଜିଲା ତାକୁ ଦେଇଥିଲି ଦିଖଣ୍ଡ ପୁଣି କହୁଛି ଆଉ ଦେ ଆଉ ତ ନାହିଁ ଦେବି କଣ ହୁଁ ମାଛ ଆଣିନେ ଜମା ମାଛ ଖାଇବନି। ଏ ବଏଲର ମାଂସ ଆଣି ଆଣିବୁ ଯଦି ଟିକେ କଷା ଖାଇବୁ ଝୋଳ ଫୋଳ ଯଦି କରିଦେଇଥିବୁ ସେଗୁରା କହିବ ମୁଁ ଖାଇମିନି।
ହୁଁ
ତାର ଖାଲି ସ୍ଵାଦିଷ୍ଟ ଜିନିଷ ଦରକାର ତ
ସାଧା ଅଧା ଆଇଁଷ ଅଧା
ନା ଆମର ସାଧା ବାଧା ନୁହଁ ମାନେ ବୁଧବାର ଆଜି ଆଇଁଷବାର ନା ସମସ୍ତେ ଆଇଁଷ, ସାଧାବାରନ
ସେମିତି ହେନେବା ଭଲ ଆଇଁଷ କରିଦେଲୁ ଏକାଥେରେ ଆଇଁଷ କରିଦେଲୁ ଭାତ କରିଦେଲୁ ଗଲା
ଟା ଖାଲି ମୁଁ ରସୁଣ, ପିଆଜ, ଆଇଁଷ ଖାଏନି, ମୋ ପାଇଁ ଯାହା ଡାଲି ଭଜା ଫଜା ଟିକେ ଆଗ ଗେ ଅଲଗା କରି ରଖିଦେଇଥିବି, ଆଉ ମାଆ ଜାଣିପାରିବେନି କିଛି ହାତ ଫାତ ମାରିଦେବେ ଆଉ ମୁଁ ସେଥିପାଇଁ ଟିକେ ଡାଲି, ଭଜା କରିକି ସେ ବାସନ ଷ୍ଟାଣ୍ଡ ଉପରେ ଘୋଡେଇ ଦେଇଥିବି।
ହୁଁ
ଆଉ ଆଉ ନହେନ ନାହିଁ ବୁଧୁବାରେ, ରବିବାରେ ତ ସମସ୍ତେ ଆଇଁଷ ବାପାଙ୍କର ଏଇ ମଙ୍ଗ ମଙ୍ଗଳବାରେ ଖାଇବେ ଆଇଁଷ ଗୁରୁ ଗୁରୁବାରେ ଖାଇବେ ଖାଇଲେ ତାଙ୍କ ପାଇଁ ଯେଉଁ ଅଣ୍ଡା, ଶୁଖୁଆ ସେ ଆ ଆଣନ୍ତିନି ସେ ଅଣ୍ଡା, ଶୁଖୁଆ ଭାଜିଦେନେ ବି ସେ ଖାଇଦେବେ।
ହଁ ଏ ଆଇଁଷ ଟିକେ ସେ ଯାହା ହଉ ଅଣ୍ଡା ହଉ ଶୁଖୁଆ ହଉ ମାଛ ହଉ ମାଉଁସ ହଉ
କୁଆ ଟିକେ ଯୋଉ ବିଲାତି ଫିଲାତି ଟିକେ ସୋର୍ଷ ମସଲା ଦେଇକି ଟିକେ କରିଦବୁ ନହେନେ ଯେବେ ଥିବ ଅଣ୍ଡା ଥିବ ନହେଲେ ଅଣ୍ଡା ନଥିଲେ କହିଲେ ଆଣିବେ ଦୋକାନରୁ ଅଣ୍ଡା ଦିଟା ଭାଜିଦେନେ ପୁଅର ବାପାଙ୍କର ଖାଇଦେଲେ ଆଉ ଯାହା ସାଧା ତରକାରୀ କରିଥିମି ଦେବି ସେଇ ଅଣ୍ଡା ଭଜା ଗୋଟେ ନା ଦି ଦିଟା ଆଣିବେ ଆଉ କ କରିଦେମି ଭାଜିଦେମି ସେ ଦିଇ ଜଣ ଖାଇଦେବେ।
ଯିଏ ଆଇଁଷିଆ ମଣିଷ ଆଇଁଷ ଟିକେ
ବାପାଙ୍କ ଡେଲି ଆଇଁଷ ଟିକେ ଦର ସୋମବାର, ଶନିବାର ଖାଉନାହାନ୍ତି ନା ତାଙ୍କର ଡେଲି ଆଇଁଷ, ଆଇଁଷ ବୋଲି କଣ ଆଉ କଣ ଏଇଥରେ ରବବାରେ, ବୁଧୁବାରେ, ଶୁକ୍ରବାର ହେଲା ଆଣିବେ, ଆଉ କଣ ଅଲଗାବାରେ ଆଣିୁଛନ୍ତି କି ସେ ଶୁଖୁଆ, ଅଣ୍ଡା କରିଦେଲେ ହଁ ସେରା କଣ ଶୁଖୁଆ, ଅଣ୍ଡା ଟିକେ କରିଦବୁ ଅଳ୍ପ ଟିକେ ଟିକେ କରିଦଉ ସେ ସେଇ ଗାଧୁଆ ବେଳେ ଖାଇବେ, ରାତିରେ ଆମେ ତ ରୁଟି ଖାଇବି ମୁଁ ସୋମବାରେ ଶନିବାରେ, ମଙ୍ଗଳବାରେ ରୁଟି ଖାଇନେ ସେ ଖାଇବେ, ବାପା ମଙ୍ଗଳବାରେ ସେ ରୁଟି ଖାଇବେନି ସେ ଭାତ ଖାଇବେ।
ହୁଁ ହୁଁ
ସେଇଆ ଆଉ। ଗାଧେଇବ କେତେବେଳେ?
ଏଇ ଜିମି ଗାଧଉଥିଲି ମୁଣ୍ଡ ଫୁଣ୍ଡ କୁଣ୍ଡଉଥିଲି। ବୋଉ ଗାଧଉଥିଲା, ବୋଉ ଗାଧେଇ ସାରିଲା ପାଣି ଧରିନୁ ପାଣି ଧରିକି ବୋଉ ଗାଧେଇ ସାଇଲା ମୁଁ ଏଇ ଜିମି। ବୋଧେ ଆମର କୂଅ ଲାଗିକି ମଟର ଲାଗିକି ଘରକୁ ପାଇପି ଆସିଚି, ଆମ ତ ସବୁ ହୁଏ। ତୁମର ହୁଏନି କି ଏଠି?
ହଁ
ଆମ୍ ଆମ ଗାଁରେ କାଁ କୋଉଠି ଭାତ ରାନ୍ଧିବା ପାଇଁ ଅଲଗା ପାଣି ଆଣନ୍ତି କି? ଆମେ ତ ସେଇ ପାଣିିଲେ ଭାତ ସେଇଠି ତରକାରୀ ସେଇଠି ଗାଧୁଆଗୁଧି ସବୁ ସେଇଆ।
ଆ ଆଗୁରୁ ଯୋଉ ପାଣି ଅସୁବିଧା ଥିଲା ଦେଖୁନୁ ଯାଇକି ଆଣନ୍ତି ଏଇ ଯୋଉ ଜୋର କୂଅ ରୁ ଆମର ନୁହଁ କି
ହୁଁ, ନାଇଁ ଏଇନା ପାଣି ଅସୁବିଧା କିଛି ନାହିଁ। ସେଇଠି ତ ଭାତ ତରକାରୀ ସ ସମସ୍ତଙ୍କୁ। ଶଖି ଯାଉଛି ସାହିରେ ଆମକୁୁହ ଶୁଖା ନାହିଁ ନା ସମ
ତମର ଗୋଟେ ଧାରାରେ ପଡିଯାଇଛି।
ହଁ ଆମର ପା ଆମର ବଡ ମା ଘର ଗୁଣ୍ଡି ଦେଇ ଘର ଟୁକୁନ ଭାଇ ଘର ପାଣି ଧରୁ। ଚୁ ବାପା ଯେତେବେଳେ ଥିଲେ ଜେସିପି ରେ ଖୋଳିଥିଲେ ଧରିକି ମୋ ବିଦ୍ରୁହନାଁ ଗୋଟେ ଘୁଷୁରୀ ଫାର୍ମ କରିଛି ଘୁଷୁରୀ। ମାନେ ଘୁଷୁରୀ ମେଣ୍ଢା ଫେଣ୍ଡା ଏମିତି ତା ରଖିକି ତାର ବିଜନେସ କରିବ। ତା ଯଉ ଅଣ୍ଟା ହେଲା ଆଉ ଗାଡି ଚଲେଇ ପାରୁନି ଏତେ।
ହଁ କୋଉଠି କହନି କୋଉ ପାଖରେ କୁହନି।
ଆଉ ଯୋଉ ଆମ ଯୋଉ ଜ୍ଵର ଟା ଡେଇଁଲେ ଯୋଉ ବଡ ମାର ନଡିଆ ବାଟ। ଠା ଆମ ଆମ୍ବବାଡି, ନଡ଼ିଆ ବାଡି ସେଯେ କୋଡିଏ ବଖରା କରୁଛି କୋଠା ଘର। ଘୁଷୁରି ଫୁଷୁରି ଆଣି କି ଛାଡିଛି ସେଇ ଆମ ପୁଅର ମ ର ଲଗେଇ ଯେତିକି ଘର କଲା, ପାଣି ଦେଲା, ଘୁଷୁରିକି ଡେଲି ଗାଧେଇ ଦଉଛି ଯେତେ ଯାହା କରୁଛି ସିଏ ତାର ଗୋଟେ ମଟର ଲଗେଇ ତାର ନଉଛି ପାଣି ସେ ଆମ କୁଅରୁ ଆମ ଆମେ ମ ମଟର ଲଗେଇ ଆମ ଘରକୁ ଆଣିଛୁ ପାଣି।
ହୁଁ ହୁଁ ହୁଁ।
ଏ ଯୋଉଠି ଯାହାର ଭୋଜି ଭୋଜି ହେଲେ ଯୋଉ ଖାଦ୍ୟ ଗୁରା ବଞ୍ଚୁଛି ଧର ବାହାଘର ଭୋଜି ଯାହା ହେଲା। ସେ ଖାଦ୍ୟ ଗୁଡା ଗିତି ଆସୁଛି। ଆମର ଯୋଉ ସୁୁବାସ ବାବୁ ଭୋଜି ଦିନ ବା ମତେ ଫୋନ କଲା ଭୋଜି ପୂର୍ବ ଦିନ ଗଲା ଦେବ ତୁମର ବଞ୍ଚିଛି ନା? ମାନେ ହଁ ଆମର ଭାତ ଫାତ ଯାହା ଯେମିତି ସବୁ ବଞ୍ଚିଛି। ହେଲା ସବୁ ଏକାଠି କରି ରଖି ଦେଇଥା ମୁଁ ଯାଉଛି ସବୁ ଗୋଟେ ଗାଡି ନେଇକି ଆଣିବି। ଜାଲୁ ଭାଇ ତା ଗାଡି ନେଇକି କି ଗଲା। ସେଠୁ ଗୋଟେ ଡ୍ରମ ରେ ଡ୍ରମେ ଧରିକି ଅଇଲା ପୁଣି ଏଠି ଚୁଁମ ଭାଇ ଘରେ ଏକୋଇଶିଆ ଥିଲା। ସେ ଫୋନ କଲା ମୋର ବଞ୍ଚିଛି ଆ ନେଇ ଯା। ତ ଖାଇବା ଗୁଡା ବଞ୍ଚି ଏଠି ସେଠି ଆମେ ଢାଳିକି ମାଜିବା ଅପେକ୍ଷା ସେ ତାର ଗୋଟେ ଏଇ ମୁଁ ଚିହ୍ନା ବଲିକା ମୁଁ ବଲିକା ମ ଫୋନ୍ କଲା।
ହୁଁ କଣ ସମସ୍ତେ ମତେ ଫୋନ କରଛି। ଯିବ କି ନା କଣ ସେ ସେ ସେ ଆମ ଗାଁ। ରେ ହେନେ ବି ସେ ସମସ୍ତଙ୍କୁ କହିବେ ତାଙ୍କର ଯିଏ ଭାବ ଦୋସ୍ତ ତାଙ୍କୁ କହିବେ।
ହଁ ୟେଠି ଆମ ଗାଁ ରେ ଯାହାର ହଉଛି ନେଇଯାଉଛି।
ନେଇ ଯାଉଛି।
ତାର ନିଜେ ଆସିଲା ତାର ଟାକ୍ଟର ଧରିକି ଆସିଲା ତାର ନେଇକି ପଳେଇଲା।
ଓହୋ।
ହଁ ରାଣି କିି କଉ ଘୁଷୁରିକି ଦେଇଦଉଛି। ଆଉ ଗୋଟେ ସେ ଆଉ ଗୋଟେ ଘର କରୁଛି ଗୋଟେ। ସ୍ତ୍ରୀ ଲୋକଟେ ସେଇଠି ରହିବ ତାକୁ ମଜୁରି ଦେବ ସେ ତା ସେ ଘୁଷୁରୀ, ମେଣ୍ଢା ଅଁ ତା କାମ କରିବ ଆଉ।
ତା କାମ କରିବ ହୁଁ।
ହୁଁ। ସେ ତାର ପଇସା ପତ୍ର ନବ ତାଙ୍କୁ ବି ଜଗିବ ତାଙ୍କ କାମ କରିବ। ଜବର ଘର କରିଦେଲାଣି।
ଓହୋ।
ମୁଁ ତ ଦେଖିନାଇ ଟୋଟାଲି କାଲି କୁ ସାହିରେ ଝିଅରାକ ଆସିଥିଲେ ମାନସ ହେରିକା। ମାନେ ଦମ ଦେଇ, କୁଲ ଦେଇ, ଯାନ୍ଦେଇକା ସବୁ ଆସଛନ୍ତି। ଯିବା ଟିକେ ସିଆଡେ ବୁଲି ବୁଲାଇକି ଦେଖିକି ଆସିବା। ମାନସି କହିଲା ହଁ ସବୁ ଝିଅ ଆସିବେ। ହଁ ଏଇ ରଜରେ ଛୁଆଙ୍କର ତ ଛୁ ଟି ରହେ। ସେଇଥିପାଇଁ ତୀର୍ଥ ହଁ ରଜରେ ସଂକରାନ୍ତିରେ ଛୁଆଙ୍କର ଛୁଟି ରହେନି ପା ସେଇଥିପାଇଁ ସଂକରାନ୍ତିରେ ବେଶୀ ଆସନ୍ତିନି।
ନା ମୁଁ ଏଇ ଉଁ ଯାଇଥିଲି ବର୍ଷ ସେ ଯେ ଆମ ଘରକୁ ମୁଁ ତ ଗଲା ର୍ବଷ ଯାଇନି ତା ଆର ବର୍ଷ ଯାଇଥିଲି ଯେ ସେଇ ଦମ ଦେଇ ଆ ମୁଁ ଦେଖିଥିନି ଯାଉଥିଲେ ଆସ ଥିଲା ହେବା ଆମ ଘରଆଡୁ ମୋ ଜେଜେମା ସେଇ ବର୍ଷ
ସିଏ ବା ସବୁ ସେ ରଜରେ ଆସନ୍ତି ସଂକରାନ୍ତିରେ ଛୁଟି ରହେ ନି। ଆଉ ସଂକରାନ୍ତି, ରଜରେ ଯାହାନେ ଛୁଆଙ୍କର ତିନି ଦିନ ଛୁଟି ରହିବ। ଆଉ ସେ କିଛି ନହଲେ ସେ ତିନି ଦିନ ଆଇଲେ ପାଣି ପୁଆ ଦିନ ଆଇଲେ ତିନି ଦିନ ରହିଲେ ରଜବାସୀ ଦିନ ଗଲେ।
ହୁଁ।
ଏଇ ମାନସି ଆସିଛି, ବିଉଟି ଦେଇ ଆସିଚି ମୁଁ ଆସିଚି। ଏଇ କାଲି କୁଲଦେଇ ତା ବୋଉ ପଚାରୁଥିନି କୁଲଦେଇ, ଦନ୍ଦଦେଇ ଦେଇ ଆସିବେ ରୋଜି କହୁଥି ଲା ଯାହାନ୍ ଦିନେ ବୁଲିବାକୁ ଯିମି। ଯାନ ଦେଇ ଥରେ ଆସିଥିଲା କଣ କି, ପଣା ସଂକ୍ରାନ୍ତି ରହିଲା ପୁଣି ତା ବଡାପା ମଲେନି ନା ସେ ବହୁତ ଦିନ ରହିଗଲା। ସେଇଥିପାଇଁ ସେ ଟିକେ ରା ଯିବ ନି ନହେଲେ ତାଙ୍କ ଝୁନୁ ଆସିବ ଏଠି ଲିସା ଆସେ।
ହୁଁ ହୁଁ।
ସବୁ ଆସନ୍ତି ଛୁଟି ରହେ ବୋଲି ଛୁଆଙ୍କର ଯାହାନେ ସବୁ ଦିନେ ଦି ଦିନ ପାଇଁ ଆସନ୍ତି।
ଓହୋ।
ହେ ବୁଲି ବୁଲାକି ଦେଖିକି ଗଲେ ଏକାଛେ ରଜ ପାଇଁ ଯାହା ଦେଲେ ନେଇ ନୁଆ କି ପଳେଇଲେ ସଇଲା ଆଉ।
ଉଁ ହୁଁ।
ଏଥିରେ ଆଉ କଣ ଅଲଗା ଇଏ କି, ହେଇ ହେଇକା ଶାଢୀ ଖଣ୍ଡେ ନେବେ ଏଇଆ ଆଉ କଣ। ଆ ତ ପଣା ସେଇ ଏକା ସେଇ ସେଇଟା ରଜରେ ତୁ ନଗନେ ବି ଦେବେ ଗନେ ବି ଦେବେ ସେଥିରେ କିଛି ନାହିଁ।